ହଁ ଦିଦି କୁହ ତ କଣ କରୁଚନ୍ତି?
ଏଇଠିଲୋ ମା ଗଡ଼ପଡ ହଉଛି।
ହେଁ ହେଁ।
ନେ ଶୋଇଛି ଶୋଇଲେ ଭିତରେ ବାକି ଆଜି ଆଉ ଉଠିଆକୁ ଇ ଛ ଆଜି କାମ ଟା ସାରି ଦେଇଛି, ଖାଲି ଉଠିବି ରୁଟି ପୁଣି ତ ଯାହା ଟିକେ ଘର ଓଳାଓଳି ସବୁ ଝାଡୁଝୁଡା ହେଇଯାଇଛି ଖାଲି ରୁଟି ଗୋଟା ଟିକେ ବନାହବ ଆଉ ରୁଟି ବନାହବ ପନିର ଚିଲ୍ ବନାହବ ଛୁଆ କହନ୍ତି, ସେଇଟା ଟିକେ ମୁଁ ଅଟା ଟା ଏଇନେ ଚିଟକ ଥୋଇ ଦେଲେ ମତେ ଟିକେ ପୁରା ଆରାମ ଲାଗିବ ରାତିରେ ରୁଟି କରିବାକୁ।
କେତେଟା ରୁଟି ବନାନ୍ତି?
ରୁଟି ଏଇନେ ଜମା ଆଠ ଦଶ ପଟ ହବ।
କାଇ ଏତେ କମ୍ କାହିଁକି?
ଆମ ତ ସମସ୍ତେ ଦି ପଟ ଦି ଛୋଟ ଛୁଆ ଗୋଟେ ଆଉ ଆମର ସମସ୍ତେ ରାତିରେ ଦି ଦିଟା ବା ମୋ ଶଶୁର ବାବା ମୋ ହଜବେଣ୍ଡ ହେରି ସବୁ ଦିଟା ଲେଖାଏ ହିଁ ରୁଟି ଖାଆନ୍ତି।
ଆପଣଙ୍କ ତେର ଜଣ ଫ୍ୟାମିଲିରେ ଵା?
ତ ଆଜି ଅଧା ପଖାଳ ଖଇବେ। ହୁଁ। ତ ପଖାଳ ନ ଖାଇବେ ସେ ରୁଟି ଖାଇବେ।
ଓହୋ।
ହୁଁ।
ଓହ। ଆଉ ଆପଣଙ୍କ ଗଛରେ ଆମ୍ବ ସରିଗଲାଣି ନା।
ଆମ୍ବ ଏଇନେ ସରିବନି ଆହୁରି ଲାଗିବ ଗୋଟେ ମାସ।
କାଇଁ ସରିବନି ଆମ ଆଡେ ତ ସବୁ ଛ ସରିଗଲା
ନା ସେଇଟା ଆମ ଆଡେ କଣ ସେଟା ଯୋଉ ଦେଶୀ ଗଛ ଥାଏ କି ନାଇ ସେଟା ସରିଯାଏ। ଏଇଟା ଆମର ବା ଏଣେ ସେ ଯଉ ଯୋଉ ବାଇଗଣୀ ପଲେଇ ଆମ୍ବ ହେରିକା ସେଇଗୁରା ସବୁ ତ।
ଓହୋ ବିକ୍ରି ଆମ୍ବ ଆପଣଙ୍କର।
ସେଥିଲାଗି ଆମରଟା ଲେଟ ରେ ଆମ ଗଛରୁ ଏଇନେ ପଚୁଛି ପାଚିବା ଟା ଆରମ୍ଭ ହଉଛି।
ଓହୋ ବି କ୍ରି ଆମ୍ବ ତାହେଲେ ଯୋଉଁ ଆମ୍ବ ବିକ୍ରି ହୁଏ।
ବିକିରୀ ହୁଏ ଆମର ସେଇ ଗଛ। ଆଁ ବାକି ଆମର ବି ବିକ୍ରି କରୁନୁ ଆମର ସମସ୍ତଙ୍କୁ ଦେଇଦେଇଦିଅଉ ଆମେ ଘରେ ଖାଲି ଖାଇଦିଅଉ। ଏଇନା ଆମ୍ବ ସଢା ଆମର ଏଇନେ ଆମ୍ୱ ଚଢା ଆମର ଏଇନେ ବନେଇ ଆମ ଆମ ଯା ର ମୋର ଆମେ ଦି ଜଣ ଯାକ ଆମ୍ବ ସଢା ବନେଇକିରି ଏଇନେ ଆସିଲୁ।
ଓହୋ ତାହେଲେ ତ ବଢିଆ ବିକ୍ରି ଆମ୍ୱ ବଢିଆ ଲାଗେ। ଆମେ ସେଇଟା କିଣିକିରି ଖାଉ ଆମ ଏପଟେ ସେ ସେଇ ଗଛ ହୁଏ ନା ଆମ ଏପଟେ।
ହଁ।
ଉଁ ଭଲ ତାହଲେ।
ହୁଁ ଆମ୍ବ ଅଧିକ ଯୋଉ ହେଇଯାଉଛି ଲିଚୁ ଟା ସରିଗଲାଇଁ ବାକି ଲିଚୁ ଏ ବର୍ଷ ତ ବହୁତ ସାରା ଲିଚୁ ହେଇଥିଲା।
ହଁ ହଁ।
ସରିଗଲାଇଁ ଆମେ ପୁରା ହୁଁ ଲିଚୁ ଟା ଆମର ଏଇ ବର୍ଷ ବହୁତ ହେଇଛି।
ହଁ ଏପଟେ ଲିଚୁ ହୁଏ ନା ନା ବହୁ ପ୍ରାଇସ୍
ହଁ। ଲିଚୁ ଆମର ଖାଲି ଏଠି ପାଖରେ ଗୋଟେ ଆମର ଯୋଉ ପଡାରେ ରହୁନୁ ଆମଟା ଖାଲି ଗୋଟେ ଗଛ। ଯେହେତୁ ଆମର ସେଠି ମନ୍ଦିର ବାରି ଆମର ଗୋଟେ ଶିବ ମନ୍ଦିର ସେଠି ଅଛି ଯେହେତୁ ଲୋକ ମାନେ ସମସ୍ତେ ସେ ମନ୍ଦିରକୁ ଯାନ୍ତି ଗଛ ଉପରେ ସମସ୍ତଙ୍କର ନଜର। ନଜର ପୁରା। ହୁଁ ହୁଁ ଖାଇଆ ଜିନିଷ ସେ ଗୋଟେ ଫଳ ଜିନିଷ ଟା ସମସ୍ତଙ୍କର ହିଁ ଖାଇବାରେ ଇଚ୍ଛା ଥବ।
ତାପରେ ସବୁଠୁ ଭଲ ଫଳ।
ହଁ ସେ ସମସ୍ତେ ଖାଲି କଞ୍ଚାରୁ ହିଁ କୋଉ ଦିନ ଇଏ ହବ କୋଉ ଦିନ ହବ। ଆମକୁ ଦବ ଆମକୁ ଦବ ସମସ୍ତଙ୍କୁ ଦିଆହବ ଆମେ କହୁ। ହଁ ସେଗୁଡ଼ା ଖାଇବା ଜିନିଷ କାହାକୁ ତମେ ନ ଦେଇ ଖାଇ ପାରିବ ଗୋଟେ। ସେମିତି ଆମେ ସମସ୍ତଙ୍କୁ ବା ଦିଅଉ।
ଆଜ୍ଞା। ହୁଁ।
ଆପଣ ପୁଅ ପାଟି କରୁଛି ଝିଅ ପାଟି କରୁଛି ବୋଧେ।
ହଁ ଦୁଷ୍ଟ ହଉଛି ସିଏ।
ହୁଁ ଦି ଜଣ ଯାକ ଚିଲଉ ଛନ୍ତି ଆଉ।
ହଁ। ହୁଁ।
ଆଉ କଣ କୁହନ୍ତୁ। କଥା ମାନନ୍ତି ନା ଦି ଜଣ ଯାକ?
ଦି ଜଣ ମାନୁଛି ବଡଟିି ମାନୁଛି ଛୋଟଟା ଏଇନେ ଅଛି ସିଏ ମାନେ ଜାଣିପାରୁନି କିଛି ତାକୁ ଯଦି ମୁଁ ଟିକେ ମାନେ ଡରେଇବି ମାଡ ହିଁ ହେଲେ ସେ ଯାଇକି ଟିକେ ଡରୁଛି।
ଓହୋ।
ସେମିତି କରୁଛି।
ଖାଲି ମାଡ଼। ହୁଁ ଛୋଟ ଛୁଆ ଆଉ ଜାଣି
ହୁଁ ହଁ।
ହୁଁ ଆଉ ତାକୁ କଣ ଭଲ ଲାଗେ ଆପଣ ଝିଅ ମାନଙ୍କୁ?
ଝିଅ ମୋ ବଡ ଝିଅ ନା ସବୁ ଖାଇବ ମାନେ ସବୁ ତାର ରୁଟି ଟା ହିଁ ବେଶୀ ପସନ୍ଦ ପୁରା ତାର ଯଦି ତିନି ଟାଇମ ରୁଟି ଦେବି ସେ ରୁଟି ହିଁ ଖାଲି ଖାଉଥିବ ତାର ଭାତ ବେଶୀ ପସନ୍ଦ ନୁହଁ ଆଉ ରୁଟି ସାଙ୍ଗ ତାର ଆଳୁ ତରକାରୀ ହବ କି ଆଳୁ ଭଜା ତାର ବେଶୀ ପସନ୍ଦ। ଉପମା ଟା ତାର ବେଶୀ ପସନ୍ଦ ପୁରା ଡିପିନରେ ମୁଁ ବେଶୀ ତାକୁ ସେ ଯୋଉ ମ୍ୟାଗି ଚାଉମିିନ କି ସେ ପିଜଜା ବର୍ଗର ତା ବେଶୀ ଦଏନି ଘରେ ମୁଁ ବେଶୀ ତାକୁ ବନେଇକିରି ସେମିତି ଦିଏ। ସିମେଇରେ ଉପମା ବନେଇ ଦେଏଇ ତାକୁ ଯାଏ ନେଇକିରି ମୁଁ ତାକୁ ସିମିଆରେ ହିଁ ବେଶୀ ସିମିଆ ଟିକେ କରିଦେବି ସିମିଆରେ ଉପମା ବନାଏ ସୁଜି ଉପମା କରିଦେବି ରୁଟି ଭଜା ଦେଇି ବେଶୀ ପରଟା ବି ପୁରୀ ବେଶୀ ଦେଇନି ତାକୁ। ଉଁ ହୁଁ। ଆଳୁ ପରଟା ଟିକେ ବନେଇ କେତେବେଳେ କେମିତି ଦିଏ ସେ ଯୋଉ ମ୍ୟାଗି ଆଉ ସେ ପାସ୍ତା ଫାସ୍ତା ମୁଁ ଟିକେ ବେଶି ଦିଏନି ଇପି ଆଉ ଇଏ ସାନ ଝିଅ ତ ଏବେ ଛତୁଆ ଖାଉଛି ଛତୁଆ ଟା ତ ପୁରା ବନେଇଦିଏ ଆମର ଛତୁଆ ଟା ବେଶି ସମସ୍ତେ ଖାଆନ୍ତି ଘରେ।
ଛତୁ ଆପଣ ନିଜେ ବନାନ୍ତି?
ଘରେ ବନାଏ। ଘରେ ବନେଇକି ରି ଆମର ସେ ମେସିନ୍ ଅଛି ପେ ସେ ଜଣ ଆଉ ସମସ୍ତେ ଆରାମସେ ବି ଛତୁଆ ଟା ବି ଦେହ ପାଇଁ ପୁରା ଭଲ ଆଉ ସକାଳୁ ମୁଁ ଗୁଡ ସମସ୍ତେ ଗୁଡ ଆଉ ମୁଁ ଘରେ ସମସ୍ତଙ୍କୁ ଗୁଡ ପକେଇକି ଛତୁଆ ହିଁ ଦେଇଦିଏ ସମସ୍ତେ ଖାଇ ଦେଇେଇକରି ଯାଆନ୍ତି ଛୋଟ ଛୁଆ ସକାଳୁ କେତେ କେତେବେଳେ କେମିତି ରୁଟି ଉପମା ଯାହା ମାନେ ଯେମିତି ବନାଏ ବାକି ଟାଇମ ନହେଲେ ଛତୁଆ ହିଁ ସବୁ ପିଅନ୍ତି ଖାଇଦିଅନ୍ତି ସବୁ ଯିବେ।
କେମିତି ବନାନ୍ତି? କଣ କଣ ପକେଇକି ବନାନ୍ତି ଛତୁଆ?
ଛତୁଆ ଆମର ହଉଛି ସବୁର ଛତୁଆ ମୁଁ ଆମର ଗହମ ଚୁଡା ମାଣ୍ଡିଆ କାଜୁ ପେସ୍ତା ଉ ସେଉଠୁ ବୁଟ ଯୋଉ ଯୋଉ ବୁଟ ଗୋଟା ବୁଟ ଯୋଉଟା ତ ସେ ଯୋଉ କଳାର ହଁ। ସବୁ ସେଇ ଜିନିଷ ସବୁ ଦେଇକିରି ବନାଏ ଶାଗୁ ଦିଏ ହୁଁ। ଚୂଡା ସବୁ ମିକ୍ସ ତାକୁ ସବୁ ଭଲସେ ପୁରା ଭାଜିିକିରି ତାକୁ ଚଲେଇକିରି ସେଠୁ ତାକୁ ଭାଜିିକିରି ସବୁ ମେସିନ୍ ଦିଏ ପେଶିବା ପାଇଁ। ତାପରେ ଆଣିକି ରଖେ ଆଉ ତା ତିନି ଚାରି ମାସର ମୁଁ ଏକାଥା ତିନି ଚାରି ମାସ ପାଇଁ ଭାଜିଦିଏ।
ଓ ହୋ।
ହୁଁ ଆମ ଦଶ କେଜି ବାର କେଜି ଲେଖା ପସେଇଇ ଦିଅ ଉଁ।
ଅ ହୋ।
ହୁଁ।
ସବୁ ନିଜେ କରନ୍ତି। ତିନା ହାତେରେ ଚାଉ ଚାଉଳ ବି ନିଜେ କରନ୍ତି ନା ଉଷୁନା ଚାଉଳ।
ନାଇଁ ଉସୁନା ଚାଉଳ ଟା ଆମର ହଉଛି କିଣା ହେଇକିରି ଆସୁଛି ଆମର ଏଇଠି ବି ଯୋଉ ଯେହେତୁ ଆମର ଜମି ଆମର ଏଇଠି ଯୋଉ ଅଛି ଆମର ଭାଗକୁ ଦେଇ ଦେଇଛୁ ସେ ସବୁ ଜମି ଆମର ଚାଷ ହେଇନି ଅଧା ଜମି ଜିଏ ଭାଗ ନେଇଛନ୍ତି ଆମ ସେ ଯୋଉ ଚାଉଳ ଦେଇ ଦିଅନ୍ତି ଆମେ ଖାଲି ଅରୁଆ ଚଉଳ ହିଁ ତାକୁ ପସେଇ ଦିଅଉ। ଆମର ପିଠା ଟା ଅଧିକ ଅଧିକ ପୁରା ଦରକାର ସବୁବେଳେ ଆମର ପିଠା ଆଉ ସେ ଯୋଉ ଚାଉଳର ପାମ୍ପଡ ଆମର ବେଶୀ ବନାହଇଛି ଆମର କୋଡିଏ ତିରିଶ କେଜି ଚାଉଳ ପାମ୍ପଡ ରେ ହିଁ ପଳାଏ ପୁରା।
ପାମ୍ପଡ଼ କରନ୍ତି।
ସେଥି ଥି ଲାଗି ଆମର ଯୋଉ ଚାଉଳ ପାମ୍ଫଳ ଟା ବନାଏ ଅଁ ଆମର ବେଶୀ କିଣା ହୁଏନି ଚାଉଳ ଯୋଉ ଘରୁ ବାହାର ଜିନିଷ ଆମେ ଯୋଉ ପାମ୍ପଡ଼ ଟା କିଣା ହୁଏ ଆମେ ବେଶୀ କିଣଉନୁ ଆମେ ଘର ଯେହେତୁ ଛୋଟ ଛୁଆ ଅଛନ୍ତି ସବୁବେଳେ ସେ ଜିନିଟା ଖୋଜନ୍ତି ଆମେ ସେଇଟା ବନେଇକି ରଖିଦଉ ଆମର ସବୁ ବନ୍ଧୁବାନ୍ଧବ ସବୁ ଦିଆ ହଏ ଆମର ଏତେ କଣ ଆମେ ଆଉ ଖାଇପାରିବୁ କି ଯେହେତୁ ଆମେ ଘରେ ଏଇଠି ବନାଉ ବୋଲି ସମସ୍ତେ ତ ବନେଇବା ଶିଖି ନାହାନ୍ତି ନା ଆମେ ଏଇଠି ବନେଇକିରି ଆମେ ତ ଗାଁକୁ ସବୁ ଯାଉ ନେଇ ନେଇକରି ଯାଉ ସମସ୍ତେ ନିଅନ୍ତି ସେଟା।
ବଢ଼ିଆ ତ। ହୁଁ।
ଆଉ ଏମିତି ଚାଲି ଅଛି ସବୁ ଖାଲି ବନେଆ ବନେଇ ଖାଇବୁ ପିଇବୁ ରହିବୁ ଆଉ ଏମିତି ଚାଲିଛି ସବୁବେଳେ ଆଉ।
ସେଇଥିରେ ପୁରା ଟାଇମ୍ ପଳଉଥିବ ଆପଣଙ୍କର ବହୁତ କାମ କରନ୍ତି। ମୁଁ ତ କିଛି ବନାଏ ନା ଖାଲି ଖାଇବା ବନେଇଦିଏ ଖାଇଦିଏ।
ହଁ ତ ସେଇଟା ତ ନିହାତି ଦରକାର ଖାଇବାଟା ତ ବନା ଶିଖିଲେ ହେଲା ଆଉ କଣ ହୁଁ ଖାଲି ଖାଇବା ବନେଇଲେ ପୁଣି ସେଇଥିରେ ତମେ ଖାଇବ ବାସନ ଧୋଇବ ବାସନ ଆଣି ଥୋଇବ ପୁଣି ନିଜେ କାଟିବ ନିଜେ ବାଟିବ ଘର ଓଳେଇବ ଲୁଗା ସ ସଫା କରିବ ମାନେ ବହୁତ ସାରା କାମ ଅଛି ଆମେ ଖାଲି କହିଦେଲେ ଆମେ କିଛି କରୁନେ ବୋଲି ହବ ପୁଣି ସେ କାମ ସବୁ ପୁଣି ଆମେ କରୁଥିବା ନାଉ
ଆଜ୍ଞା ଆଜ୍ଞା ହଁ ସେଇଗୁଡା ସବୁ କରେ। ଆଜ୍ଞା। କୁହନି। ଆପଣଙ୍କର ତ ଜାମୁ କୋଳି ଖାଇବାକୁ ଭଲ ଲାଗେ?
ମତେ ଜାମୁକୋଳି ଟା ବହୁତ ବଢିଆ ଲାଗେ ବାକି ଏଠି ଏଇଠି ହେଇଛି ଗଛରେ ସବୁ ଭାଇ ଆଣିଥିଲେ ଏବେ ଦି ଜଣେ ଦି ଜଣ ଏବେ ଦି ଚାରି ଦିନ ହବ ଆଣିଥିଲେ ମୁଁ ତା ଲୁଣରେ ପକେଇକି ରଖିକି ଖାଇଥିଲି।
ହୁଁ ବଢିଆ ଲାଗେ।
ହଁ ଲୁଣ ମୁ ଶିବ ଲୁଣ ଆଉ ମୁଁ ଟିକେ ଲଗ କ କୁଣ୍ଡ ଆଉଛି।
ହଁ ଲାଉଙ୍କ କଣ୍ଡା କିଣିଲେ ଭଲ ଲାଗେ।
ହଁ ମୁଁ ସେମିତି ହିଁ ଥାଏ।
ହଁ ହଁ
ଭଲ ଲାଗେ ପୁରା ଜାମୁ ଖୋଳି ଟ ଟେଷ୍ଟ ପୁରା ଯୋଉ କଳା ହେଇକି ଆସଥବ ସେଇ ସେଟା ହିଁ ଭଲ ଲାଗେ ଟିକେ କେ ଲାଲ ଅଂଶ ରହିଲେ ସେଇଟା କଷା ଲାଗେ ନା
ହଁ ହଁ ତାକୁ କଣ କରିବେ
ଜିନିଷ ଟା ସେଇଟା ତ ସବୁ ସିଜିନରେ ମିଳେଇନି ବାକି ଜାମୁଙ୍ଗଡି ଟା ବହୁତ ପୁରା ହେଲା।
ହଁ ବହୁତ ଭିଟାମିନ୍ ଆଜ୍ଞା ଦିଦି ହଉ ତାହେଲେ ରଖୁଛି।
ହଁ ହଁ